ହାଲୋ।
ହଁ ମ୍ୟାଡ଼ାମ କଣ ଖବର?
ହୁଁ କିଛି ନାହିଁ ଏମିତି ଶୋଇବାକୁ ଆସିଛୁ ଆଉ। ହଁ ହଁ ସବୁ ଗଡୁଛି ଆଉ ନିଦ ହେଇନି ଆଉ। ହୁଁ ଖାଇପିଇ ସାରିଲୁଣି।
ଓହୋ କଣ ଖାଇଲେ ରୁଟି ତ ଖାଇଦବେ ଆଉ।
ହଁ ହଁ ରୁଟି ରୁଟି ଆଉ ଭଜା।
ଅହ।
ମୋର ସବୁବେଳେ ରୁଟି ହୁଁ। ରା
ହଁ ଏବେ ତ ସବୁ ରୁଟି ଆଉ।
ହୁଁ ବହୁତ ବର୍ଷା ହଉଚି ସେମିତି ବି ନର୍ମାଲ ତ ହେଇଯାଉଛି। କାଇଁ ଆଜିଉ ଏତେ ବର୍ଷା ତ ଆଉ ଭାତ ଖାଇବାକୁ ଇ ଥାଉ ବଷାରେ।
ହଁ ନା ଭାତ ଖାଆନ୍ତି ଅଭ୍ୟାସ ଅଛି ନା ରୁ
ନା ନା ସବୁବେଳେ ରୁଟି। ଆ ତ କେତେବେଳେ କେଅମିତି ନଖରା ଦିନ ବାଇଚନ୍ସ ପଖାଳ ଟିକେ ଖାଇଥିଲି। କେବେ କେବେ କିଏବି ପାଇଦୋଉ। ନହେଲେ ସେମିତି ସବୁବେଳେ ରୁଟି। ବର୍ଷା ଶୀତ ସବୁବେଳେ ରୁଟି।
କେଉଠୁ କୋଉଥିଲେ।
ଖୋର୍ଦ୍ଧା।
ଉଁ ହୁଁ ଖୋର୍ଦ୍ଧା ରୁ ସିଆଡେ ସିଆଡ଼େ ପାଗ କେମିତି କଣ?
ହୁଁ ସେଇ ବର୍ଷା ଏବେ ଟିକେ ଛାଡି ଯାଇଚି। ସନ୍ଧ୍ୟା ପହରୁ ଆଉ ହେଇନି। ହୁଁ ସକାଳେ ଟିକେ ହଉଥିଲା ଆଉ। ହୁଁ ଚାରିଆଡ଼େ ବର୍ଷାଟା।
ଖୋର୍ଦ୍ଧାରେ କୋଉ ମନ୍ଦିର କଣ ସେଆଡେ ସବୁ କଣ ମାନେ ପ୍ରସି ପ୍ରସିଦ୍ଧ କଣ ଖାଦ୍ୟ କଣ ସବୁ ଖୋର୍ଦ୍ଧା ବିଷୟରେ ତ ମୁଁ ଜାଣିନି।
ଖୋର୍ଦ୍ଧା ତ ସେଇଭଳି ପ୍ରସିଦ୍ଧ ତ ସେମତି ହିଁ ଅଛି ଆଉ। ଏଇ ଯୋଉ ଅଛି ଉଷ୍ମ ଗରମ ପାଣି ଯୋଉ ଆସେ। ସେଇଟା ଗୋଟେ ଜାଗା ଦେଖିବା ଜାଗା ଗୋଟେ ଅଛି। ଆଉ ଗୋଟେ ବରୁଣେଇ ମା ବରୁଣେଇଙ୍କ ପୀଠ ଅଛି। ସେଟା ବଣ ଭୋଜି ସେଠି ମନ୍ଦିର ଅଛି। ପାହାଡ ଉପରେ ମନ୍ଦିର ଅଛି ମାଙ୍କର। ଦର୍ଶନ କରିବେ ତଳେ ଭୋଜି ସବୁ ପିକ୍ ନିକ ସ୍ପଟ ଟା ସବୁବେଳେ। ପିକନିକ କରିବେ। ଇଏ କରିବେ ଭାରି ବଢିଆ ଭଲ ଜାଗା ଟା।
ଓହୋ।
ବରୁଣେଇ ଦୀକ୍ଷା ଦର୍ଶନ ଠାକୁରଙ୍କୁ ଦର୍ଶନ କରିବ। ତଳେ ଜିଏ ଯାଇଥିବ ଭୋଜି କରିବ ତାପରେ ଆଉ।
ହଁ ଆପଣଙ୍କର ମାନେ ଶାଶୁ ଘର ଟା ସେଠି ନା ମାନେ?
ନାଁ ଏଠି ସ୍ୱାମୀ ଚାକିରି କରିଚନ୍ତି।
ଓହୋ ଶାଶୁ ଘର ବୋଧେ ଏପଟେ କୁଆଡେ।
ହୁଁ।
ଉଁହୁଁ। ଆଉ ଛୁଆ ପିଲା କଣ। ହଁ ଆଉ ଖାଇ ପିଇ ସାଇଲୁଣି। ଏ ଲାଇନ୍ ତ ନଥିଲା କରେଣ୍ଟ କାଲିଠୁ ଆମର କଟିଯାଇଥିଲା ଯାହା ହୋଉ ଆଜି ଟିକେ ଦେଲେ। ଆଉ କରେଣ୍ଟ ନଥିଲେ ଆଜି ବି କଥା ହେଇପାରିନଥାନ୍ତି। କାଲି ରାତି ଯାକ ମୁଁ ଝିଅକୁ ଝିଅକୁ ବିଞ୍ଚୁଛି ଆଉ ମସା
କରେଣ୍ଟ ବୋହୁତ ପ୍ରୋବ୍ଲେମ ହୋଉଛି ଏବେ କଣ ବର୍ଷା ଯୋଗୁ କଟି ଯାଇଥିଲା ନା
ଗାଁ ହଁ ତାର କୋଉଠି କଟିଯାଇଥିଲା ଏଇ ଗାଁ ହେଲେ ଭାରି ପ୍ରୋବ୍ଲେମ୍।
ହଁ ଆଚ୍ଛା ଆଚ୍ଛା। ହୁଁ ଏଇଆ ତ ଆଉ। କାଳ ବୈଶାଖୀ ଆଉ ଏଇତକ ଦିନ ସେଇଟା ହୁଏ। ଆଉ ତ ବର୍ଷାରେ ବି କଟି ଯାଉଥୁବ ଆଉ
ହଁ। ଆଉ ଇଆଡେ ଢେଙ୍କାନାଳ ବିଷୟରେ କିଛି ଜାଣିଚ ନା ଜାଣିନାହାନ୍ତି। ଲକ୍ଷ୍ମୀ ପୂଜା ଇଆଡେ ଫେମସ୍।
ହୁଁ ଢେଙ୍କାନାଳ ଲକ୍ଷ୍ମୀ ପୂଜା ଦେଖି ଯାଇଚନ୍ତି?
ନା ମୁଁ ଏଇ ଢେଙ୍କାନାଳ ବାହା ହେଇଚି ଯାଇନେଇ କେବେ। ହୁଏ ଇଆଡେ ହୁଏ ଫେମସ ତ ଗାଁରେ ସବୁ ଭୋଜି ଫୋଜି ହୁଏ ଭଲ ରକମ ହୁଏ।
ହୁଁ ଆଚ୍ଛା ଆଚ୍ଛା ଢେଙ୍କାନାଳ ଗଜଲ ହୁଁ ଚାର ତ ସବୁଠୁ ଫେମସ ଆଉ
ହଁ। ଆଉ କୋଉ ମନ୍ଦିର ଫନ୍ଦିର ଯାଆନ୍ତି ନା ନା ସେଠି ତ ରହି ହେଲେ ଇଆଡେ ଆଉ କୋଉ ପୁରୀ।
ପୁରୀ ତ ତ ଦର୍ଶନ କରିବାକୁ ବୋହୁତ ଦିନ ହେଲା ଯାଇନୁ‌‌ ଦି ତିନି ବର୍ଷ ହେଇଯିବ ତିନି ବର୍ଷ ତଳେ ମୁଁ ଯାଇଥିଲି।
ତାପରେ ଡୋରି ନ ଲାଗିନେ ବି କେହି ଯାଇପାରିବେନି‌। ‌
ଆଁ ସେଇଆ ପାଖେରେ ରହିଲେ ସୁଧା ବି ଆମୁକୁ । ପୁଅ ମୋରୋ ଛୋଟୋ। ତମେ ତାର ତାକୁ ନେଇକି ଆଉ ଯିବାଟା ପୁରୀ ତ ଅସମ୍ଭବ ହେଇଯାଉ ଚି ଏବେ ଯୋଉ ଭିଡ ହୋଉଚି ତାକୁ ନେଇକି ଏତେ ଯାଏ ଯି
ପୁଅ ପୁଅ କେତେ ଛୋଟୋ ମାନେ ପୁଅ କେତେ ବର୍ଷ ପୁଅର।
ପୁଅକୁ ଅଢେଇ ବର୍ଷ।
ଛୋଟୋ ପୁଅଟେ ଆଉ।
ହୁଁ ଉ ତାକୁ ନେଇକି ଯିବା ଟା ମାନେ ମତେ ବୋହୁତ
ନା ନା ଛୋଟୋ ଛୁଆକୁ ନେଇକି ତ କୁଆଡେ ଯାଇ ହୋଉ ସେଥିପାଇଁ ତ ଉଁ ସେଇଥିପାଇଁ ମାଆ ମାନେ ସବୁ ସାକ୍ରିଫାଇସ୍ କରିଦୋଉଚନ୍ତି।
ଆରେ ଇଏ ସିଏ ଜନ୍ମ ହବା ପୂର୍ବୁରୁ ମୁଁ ଲାଷ୍ଟ ଯାଇଥିଲି ସେତିକି। ଆଉ ତାପରଠୁ ତ ଆଉ ସମାସ୍ ସୁବିଧା କିଛି ବି ସୁଯୋଗ ବି ମିଳିନି ସେଭଳିଆ। ତାପରେ ତାକୁ ଧରିକି ବି ମୁଁ କୁଆଡେ ବି ମାନେ ଯିବାଟା ଅସମ୍ଭବ। ଦୂରଜାଗା ଆଉ କୁଆଡେ ବି ଯାଇ ହବନି।
ଆପଣ ହାଉସୱାଇଫ।
ହୁଁ ହାଉସୱାଇଫ।
ଆଉ ସବୁ ସେଠି କିଏ ରୁହନ୍ତି ନା ନା ଖାଲି ହଜବେଣ୍ଡ ଆପଣ ଆପଣଙ୍କ ପୁଅ।
ନାଇଁ ମୋ ମୋ ପୁଅ ଅଛୁ ।
ଓହ ଆଉ ଶାଶୁ ଶ୍ୱଶୁର ଅଛନ୍ତି ନା ନା
ନାଆଁ ଅଛନ୍ତି ସେ ଗାଁ ରେ। ହୁଁ।
ଆଉ ଭେଜ୍ ନା ନନଭେଜ୍ କଣ ଖାଇବାକୁ ଭଲ ଲାଗେ ବେଶି?
ମୁଁ ତ ଆକ୍ଚୁଲି ମୁଁ ଖାଇବାକୁ ତ ମତେ ମୁଁ ଏବେ ଭେଜି ଯେରିଆନ ହେଇଯାଉଛି। ବର୍ଷେ ଦେଢ ବର୍ଷ ହେଇଯିବ ଆଉ ମୁଁ ନିରାମୀ ହେଇଯାଇଛି ଆଉ କିନ୍ତୁ ଆଗରୁ ବହୁତୁ ପସନ୍ଦ ଥିଲା ଆଉ ସେଇଭଳିଆ ଆଉ ଇଚ୍ଛା ହେଲାନି ଆଉ ସେ ଖାଇଲେ ନି ଆଉ ଧୀରେ ଧୀରେ ଛାଡିଦେଲି ଆଉ। ଆଉ ହଜବେଣ୍ଡ କୁ ବି ଏତେ ପସନ୍ଦ ନୁହଁ ଆମିଷ ତ ସେତେ ହୁଏନି ବି ଘରେ। ଆଉ ଧୀରେ ଧୀରେ ଛାଡିଦେଲିି ଆଉ ହ ହଁ।
ଏଇଟା ବି ଗୋଟେ ପ୍ଲସ୍ ପଏଣ୍ଟ ଯେ ଘରେ ଯଦି ନହେବ ସ୍ତ୍ରୀ ଲୋକ ଏତେ ଇଚ୍ଛା ହେବନି। ନିଜେ କରିକି ଗୋଟେ ଖାଇକୁ ଆଣିଛ ମାନେ ଭଲ ଲାଗିବନି।
ହୁଁ କିନ୍ତୁ ମୋ ପୁଅ କୁ ମୁଁ ଦଉଛି ତ ମତେ କରିବାକୁ ପଡୁଛି। ତାକୁ ମୁଁ ଦଉଛି ତାକୁ ଆନିମଲ ଟିକେ ଦର କାର ଦେହ ପାଇଁ ଟିକେ ପ୍ରୋଟିନ୍ ଦରକାର ଯେହେତୁ। ମୁଁ କହିଲି ନାଇଁ ସିଏ ଖାଅ ତ ମୁଁ ଘରେ ବନାଏ।
ହଁ ହଁ।
ତ ସେ ଖାଏ ଆଉ। ବନାଏ ନିଜେ କରେ ସବୁ କିନ୍ତୁ ଖାଉନି ଆଉ ଛାଡିଦେଇଛିି।
ନା ଛୁଆକୁ ଦବା ଟିକେ ଭଲ।
ହୁଁ ନାଇଁ ତାକୁ ନିହାତି ମାନେ ଡେଲି ପ୍ରଟିନ ଚି ଯାହା ହେଲେ ବି ମୁଁ ତାକୁ ଆଉ ଦେ ତାର ଯେମତି ହେଲେ ବି ପ୍ରୋଟିନ ତା ଖାଦ୍ୟରେ ଗୋଟେ ଟାଇମ୍ ସିଓର ଥିବ। ଗୋଟେ ଦିନ ଆମିଷ ହେଲେ ନିରାମି ପନିର ନହେଲେ ସୋୟା ବିନି ଏ କ୍ଷୀର ଯାହା ହେଲେ ଥିବ ଡେଲି।
ସୋୟାବିନି ଟା ଭଲ ଛୁଆଙ୍କ ଦେହ ପାଇଁ। ଛୁଆ ବି ଭଲ ପାଆନ୍ତି ସୋୟାବିନ୍ ଟା।
ହଁ ନା ସେ ତ ଏବେ ତ ଜାଣିପାରିନି କଣ ଯେ ତା ଶୋୟାବିନି କି କଣ ମୁଁ ସବୁ ଗୋଳେଇ ଗୁଳା କି ଦେଇଦିଏ।
ହଁ ଅଢେଇ ବର୍ଷର ଆଉ।
ହଁ ସିଏ ଏତେ ତ ଖାଦ୍ୟ ଉପରେ ଏତେ ରୁଚି କରନୁ ପାଟିକୁ ଯୁଟା ଭଲ ଲାଗିଲା ସେ ଖାଇଲା ଆଉ ଜାଣିପାରେନି ଆଉ ସେ ମାଛ ଆଉ ଅଣ୍ଡା ଟା ଏବେ ଜାଣୁଛି ଚିକେନ ମୁଁ ଦେଇନି ଏବେ ଯାଏ। ହଁ ମାଛ ଅଣ୍ଡା ଟା ଖାଉଛି ଆଉ।
ହଁ ତାକୁ ସବୁ ଛୁଆ ବି ଚି କେନ୍ ମଟନ୍ ମୋ ଝିଅ ତ ଚିକେନ ମଟନ ଏଗୁଡା ଭଲ ପାଉନି।
ତାପରେ ଗୋଟେ ଜିନିଷ ଘରେ ଯଦି ସବୁବେଳେ ସମସ୍ତେ ଖାଇବେ ଛୁଆ ଟି ଟିକେ ବଡ଼ ହେଲା ପରେ ସେମାନଙ୍କୁ ଇଚ୍ଛା ହବ। ଆଉ ଯଦି ଘରେ ଟିକେ ବନ୍ଦ କର ତେବେ ତାହେଲେ ସେତେ ସେମାନେ ବି ଛୁଆ ଟିକେ ଇଣ୍ଟରେଷ୍ଟ ଆଉ ନେବେନି।
ହଁ।
ସେଥିପାଇଁ ଆମ ଘରେ ଚିକେନ ଜମା ବି ଆସୁନି ମୋ ହଜବେଣ୍ଡ ବି ଭଲ ପାଆନ୍ତିନି ସେ ବି ଭଲ ପାଆନ୍ତିନି।
ଏତେବି ଭଲ ନୁହଁ।
ନା ଏତ ଏତ ଇଏ ସବୁ ବ୍ରଏଲର କିଛି ସେଇଭଳିଆ ଶ ତ ହଁ ମଟନ ଟା ତ ସେମିତିନି।
ପନ୍ଦର ଦିନ ବି ଥରେ ଖାଇବ ଠିକ୍।
ଠ ହଁ। ଆମିଷ ଟା ବଡି କୁ ଦରକାର କିନ୍ତୁ ଆମେ ତ ସେ ଯୋଉଟା ତେଲ ମସଲା କରିକି କରୁଛନ୍ତି। ସେଇ ଜିନିଷ ଟା ତ ବେଶୀ ବଡି କୁ ଆହୁରି ଗରମ କରିଦଉଛି।
ମୁଁ ତ ଟୋଟାଲ ଆମିଷ। ମାଛ ହିଁ ଖାଉନି ତଥାପି ମୁଁ ମୋର ହେଲ୍ଥ ଲାଗିଯାଉଛି। ସ୍ୱାମୀ ଚିୁଛନ୍ତି କହୁଛନ୍ତି ଏତେ ମୋଟା ହଉଛି ଇଏ ହଉଛି ମତେ ଆଇଁ ମାଇଁ ଖାଉନେ।
ନା ଆମିଷ ଖାଲି କାରଣ ଥୋଡି ମୋଟା ଆହାର - ନ ଅଲଗା ଜିନିଷ କଣ ଅଲଗା ଜିନିଷ ଖାଉଥେ ବଡିର - ହଁ ତାପରେ ବଡିର ସ୍ତ୍ରୀ ଲୋକଙ୍କର ବଡିରେ ମେନ୍ ତ ହରମୋନ ର- ଏପଟ ସେପଟ ପ୍ରବଳ ମାତ୍ରାରେ ଆଉ ସେଇଟାରେ ହେଲେ - ଇନବାଲାନ୍ସ ହେଲା ମାନେ ତ କୋଉଥି ପାଇଁ କେତେ ବେଳେ କୋଉ ରିଜନ୍ ରୁ କଣ - ତା ପାଇଁ ହେଇଯିବ ଜଣା ପଡିବନି।
ମୁଁ କହିଲି ଖାଦ୍ୟ ବି କମେଇଦେଲେବି ମାସେ ଖଣ୍ଡେ ବି ମୁଁ ସେମିତି ରହିବି।
ନା ସେଇ ତ କଥା ନା ମାସେ କମେଇଲେ କିଛି ବି ଫରକ୍ ପଡିବନି। ମତେ ତ ଲାଗେ ମୁଁ ପାଣି ବି ପିଇଲେ ମୋର ୱେଟ୍ ବଢିଯାଉଛି କିନ୍ତୁ - ସେଇଭଳିଆ ତମେ କିନ୍ତୁ କଣ ମାସେ କମିଲେ କଣ ଏଇ କଣ ସେଟା ଗୋଟେ- ଦିନେ ଗୋଟେ ରକ୍ଷା ମିଳେ ସବୁଦିନ ସେଇ ଜିନିଷଟା ବାଲାନ୍ସ କରିକି -
ଇଏ ହଜବେନଡ୍ କହିବେ ଚାଲ - ଚାଲ ହେଲେ ଘର କାମ କରି କରି ତ ଦିନ ଯାଉଚି -
ହଁ। ସେଇଟା ଆମ ସ୍ତ୍ରୀ ଲୋକ ମାନଙ୍କର ସେଇଟା ପାଇଁ ଆମେ ଘର ଏତେ ଇଏ - ବ୍ୟସ୍ତ ହେଇଯାଉଛି ଚାଲିବା ପାଇଁ ଇଣ୍ଟରେଷ୍ଟ ଆସିବା ଦରକାର ପୁଣ।
ହ
ସକାଳୁ ତ ଅନ୍ୟ କାମରୁ ଫୁରସତ୍ ମିଳୁନି -
ଦଆ ବିଏ
ସେଇଆା ତାଙ୍କୁ ନିଜକୁ କେତେବେଳେ ସମୟ ଦବ ନି। ନିଜକୁ ସମୟ ଆମେ ଦେଇପାରୁନେ ତ ଆମ ଦିନ - ଦେହ ଗଲା ଚୁଲିକି। ଆଇ ମୁଁ ଟିକେ ଚାଲେ - ମତେ ଟିକେ ଭଲ ଲାଗେ ମୁଁ ଚାଲେ ଟିକେ ୟୋଗା ଫୋଗା ମୁଁ ଟିକେ କରେ। କିନ୍ତୁ ଏବେ ଏଇ ଦି ତିନି ମାସ ହେଇଗଲାଣି ମୁଁ ଆମ ଘରକୁ ମୋ ବାପଘରକୁ ଯାଇଥିଲା ପରେ - ଠୁ ଛାଡି ଦେଇଛି ଯେ ଆଉ ମନ ହିଁ - ହଉନି ଏଇ ବ୍ରେକ୍ ହେଇଗଲେ ସରିଲା ହ। ସେଇ ଭଳିଆ ଜିନିଷ ଆଉ। ବ୍ରେକ ହେଇଗଲା ମାନେ ସରିଲା ମାନେ ଫୁଣି ଖାଇବା ପିଇବା ଇଆଡୁ ସିଆଡୁ ଉଁ। ସେ ହେଇଯାଉଛି। ଆଉ ଆମିଷ ନ ଖାଇଲେ କଣ ହବ ୟଆଡୁ ସିଆଡୁ ତ ବହୁତ ଖିଆ ହେଇଯାଉଛି।
ଓହୋ।
ଏୟା ଆଉ।
ଆ ଏଠି ତ କାମ କଲାବେଳକୁ ଭୋକ ଲାଗୁଛି।
ଆ ସେୟାରା। ମୁଁ ଡେଲି ଭାବୁଛି ନା ଆଜି କମ ଖାଇବି ତ କମ ତ ହଉନି ହବ କଣ।
ଖାଇବା ପିଇବାରେ କେତେ? ରୁହନ୍ତୁ ମୁଁ କଲ ଦଉଛି ଆପଣଙ୍କୁ ଆଉଥରେ।
ହଁ ହଉ ରଖୁଛି ବାଏ ଗୁଡ଼୍ ନାଇଟ୍।